ହଁ ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଆରେ ହଁ ମୁଁ କଣ କହୁଥିଲି କି। ଏବେ ଆମ ଝିଅ ଏଇଠି ପାଖରେ ହିଁ ଅଛି ନା ତ କଥା ହେଲା ବେଳକୁ କଣ ଆଉ କ। କଥା ହବୁ ଆମେ କଥା ହେଇ ବିଯାର ବି ହେଇଯାଉଛୁ ବେଳେ ବେଳେ।
ଅ। ତମକୁ ଏଇଟା ସିଷ୍ଟମଟା ସରିଲା ପରେ ମୁଁ ଗୋଟେ ଜିନିଷ କହିବି।
ହଁ ଯେମିତି କି। ଓହୋ ହଁ ଠିକି ଅଛି ହଉ ଠିକ ଅଛି ଠିକ୍ ଅଛି।
ହା
ଉଁ ସବୁ ଭଲ।
ଆ ସବୁ ଭଲ ଆଉ ତମ ଗାଁ ରେ ସବୁ ଭଲ।
ଆମ ଗାଁରେ ବି ସବୁ ଭଲ।
ଆରେ ଗୋପାଳପୁରୁ ଯାଇନ ଯିବ ବୋଲି କହୁଥିଲ।
ନାଇଁ ଆମର ଗୋପାଳପୁରୁ କୁ ଯିବାର ନାହିଁ ଏବେ।
ଆଉ କହୁଥିଲ ଗୋପାଳପୁରୁ ଯିବ ବୋଲି।
ନାଇଁ ନାଇଁ ଆମେ ଏମିତି କଥା ହଉଥିଲୁ।
ହଁ ହଁ ଠିକି ଅଛି ତାହେଲେ ଠିକି ଅଛି ଏଇଗୁଡା କାମ ଦେବ। ଆଉ ଜିକେ ର ଯିକେ ର ଟିକେ ଦେଖି ଥିବ ସାଇଜ ରେ ହେଲା।
ଓ ସେ ଜିକେଟାର। ମୁଁ ସେ ମ୍ୟାଡାମଙ୍କର ଜଣଙ୍କର ଦେଖୁଥିଲି ସେ ଟେଷ୍ଟ ଵୁକ୍ ର ଯେ। ଉଁ ଟିକେ ସେଟ୍ ଲାଗିଲାନି ଆଉ ଇଚ୍ଛା ହେଲାନି ତାଙ୍କର ତିନି ଦିନ ଦେଖିଲି ମୁଁ। ଦି ଘଣ୍ଟା ସାରି ପାରିଲିନି ଏତେ ଇଏ ଥିଲା। ତ ଏବେ ସେଇଟା ଦେଖିବିନି ଏବେ ଟିକେ କମ୍ପ୍ୟୁଟର ଟିକେ ଦେଖିଦେବି।
ଶୁଣୁନ ଶୁଣ ଟିକେ ମୋ କଥା ତମକୁ ଟିକେ ଭଲ ଜ। ଫାଷ୍ଟ କଥା ହଉଛି ଫାଷ୍ଟ କଥା ହଉଛି।
ହୁଁ।
ଅ ଯୋଉଟା ସରିଲା ଭଳିଆ ଲାଗୁଛି ସେଇଟା ଦେଖ ଯେମିତି କିି। ଏବେ ଖାତା କାଡିବ ପରସେଣ୍ଟେଜ ଟିକେ ଦେଖିଦବ। ହେଲା ଟିକେ କ୍ୟାଲେଣ୍ଡର ଦେଖିଦବ ଟିକେ କ୍ଲକ ଦେଖିଦବ। ଟିକେ ସେ କୋଡ଼ିଙ୍ଗ ଦେଖିଦବ।
ହୁଁ।
ଦେଖିଲ ସରିଲା ସେଟା କନଫର୍ମ କୋଶ୍ଚିନ।
ହୁଁ ହୁଁ ହୁଁ।
ଆଉ କୋଶ୍ଚି ନ ହେଲେ ବି ତମକୁ ଗୋଟେ କନଫିଡେନ୍ସ ଲାଗିବ କି ଜେ ମୁଁ ରିଯୋନିଂ ସାରି ଦେଇଛି ମେଥ ସାରି ଦେଇଛି।
ହୁଁ ହୁଁ ହୁଁ।
ସେମତି ନମ୍ବର ସିଷ୍ଟମ ଟିକେ ଫର୍ମୁଲା ଇଭେନ ଅଡ ବାଲା କି। କର ଇଏ ନମ୍ବର ସିଏ ନମ୍ବର।
ହୁଁ ହୁଁ।
ସ୍କୁୟାର କ୍ୟୁବ ଏଇଗୁଡା ଟିକେ ଦୃଷ୍ଟି ପକେଇ ଦିଅ।
ହୁଁ।
ଏବେ ନିଜେ ନିଜେ ଦୃଷ୍ଟି ପକେଇକି ଏବେ ତମର ଷ୍ଟ୍ରଙ୍ଗ ଜୋନ ରୁ ସାରି ସାରି ଚାଲ। ମ୍ୟାଥ ଦେଖିଦିଅ ସାର।
ହଁ ମ୍ୟାଥ, ରେଜିନିଂ ଆଉ ମୁଁ ଭାବୁଚି କମ୍ପ୍ୟୁଟର ଟିକେ ଦେଖୁଥିବି କମ୍ପ୍ୟୁଟରର ଉଁ ସେ ଭିଡିଓ ଗୋଟେ ଦେଖିଥିଲି। ସେଇଟା ଦେଖିବି। ସେଇଟା ସେ ସାର୍ ଙ୍କ ଟିକେ ବୁଝା ପଡୁଥିଲା ସେ ଅଡାର ର ତାଙ୍କର ଦେଖିବି।
ମ୍ୟାଥ, ରିଜନିଂ, କମ୍ପ୍ୟୁଟର ଟିକେ, ଜିକେ ଟିକେ, ଓଡ଼ିଆ ଟିକେ। ଆଉ କଣ ରହିଲା?
ଇଂଲିଶ ଫିଙ୍ଗିଲିସି ଟିକେ ଅଛି।
ଆଉ ଇଂଲିସ ଇଂଲିସ ଟା କରଦବ ତମେ।
ଇଂଲିଶ ଟା ସିନୋନେମସ୍ ସନ୍ଟୋନେମସ୍ କେତେଟା ରା ଆସୁନି। ଏ ଭୁଲ ଭାଲ ହେଇଯାଉଚି।
ଯେ କାହାକୁ ଆସିବ ସେ ଯା କାହାକୁ ଆସିବ କଣ? ଅପସନ ଦେଖିକି ସିମିଲାର ଅପ୍ ମୁଁ କହିଲି ତାକୁ ଏଲିମିଣ୍ଟେ କରିଆ କଥା। ଏଗୁଡା କଣ ପଢା ସ୍ଟ୍ରଟେଜି ଅଛି ସେଗୁଡା।
ହୁଁ ହୁଁ ହୁଁ ହଁ।
କମ୍ପେୟାର ର କିଛି ନାହିଁ।
ହୁଁ।
ହଁ।
ହଉ ଠିକ ଅଛି।
ହଉ।
ହଉ।
ହଉ ଠିକ ଅଛିଟା ଗୋଟେ ଅନ୍ତିମ ସେଣ୍ଟେନ୍ସ ନାଇଁ ସବୁବେଳେ।
ନା ଆଉ କଣ ଆଉ କରିଆ?
ନାଇଁ ନାଇଁ ମାନେ ସେଟା ସବୁବେଳେ ତମେ ମଝିରେ ମଝିରେ ବି କହିଥାଉଚ ମୁଁ ଜାଣି ଯାଉଚ କଣପାଇଁ କହୁଚ।
ମାନେ ଏବେ ଅଉ ଅଭ୍ୟାସ ନାଇଁ ନା କଥାବାର୍ତ୍ତା।
ହୁଁ ଏବେ ସେ ସେ ମୋ ସାଙ୍ଗଟେ ଯେମିତି ସବୁବେଳେ ହାଲୋ ହାଏ କହିବ। ମଝିରେ ବି ହାଲୋ କହିଲା ବେଳେ ବି ହାଲୋ କହିବ ସବୁବେଳେ ହାଲୋ।
ମାନେ କଲରେ ନଥିଲା ବେଳେ ବି ହାଲୋ କହିବ।
ନାଇଁ ମାନେ ଏବେ ତମେ ଗୋଟେ କମ୍ୟୁନିକେଟେ କରୁଚ ଟିକେ ରହ ଦି ମିନିଟ ରହ ବୋଲି କହିବ
ହୁଁ।
ହେଲା। ଅଁ ଟିକେ ର ବୋଲି କହିଲେ ସେ ଖାଲି ହାଲୋ ହାଲୋ ହାଲୋ ହୋଉଥିବ।
ଓହୋ ମାନେ ସେ ଟିକେ ରହଟା ତାକୁ ଶୁବାଯିବନି।
ନାଇଁ ସେ ଶୁବାଜିବନ ଯୋଉ ହାଲୋ ହାଏ ହଉଥିବ।
ଏଇଟା ଦେଖେ ନା ସ୍ପଏଲର ହେଇଯିବ ହଁ। ହଁ ହାଲୋ।
କଣ ନେଟୱାର୍କ ଇସ୍ୟୁ ରହିଲା?
ଓ ହଁ ଟିକେ ନେଟୱାର୍କ ଇସ୍ୟୁ ରହୁଚି।
ଓହୋ।
ହୁଁ।
ହଉ ଇଏ ମହାନଦୀର ଟ୍ରିଭ୍ୟୁଟା ଟିକେ କିହିଲ।
ଅ ଭୁଲିଯାଇସି ଭୁଲିଗଇ ଅ ଭୁଲିଗଲି।
ସିଓନାଥ ହସଦଓ ମନ୍ଦ ଇ
ଉଁ ହୁଁ ହୁଁ ରାଇଟ ବ୍ୟାଙ୍କ୍ ତ ଗୋଟେଏଗା ଅଛି ବୋଧେ?
ତିନଟା ଅଛି ଓମ୍ ଜଙ୍ଗ ତେଲ ତେଲ ତେଲ ଟା ହଉଛି ଲଙ୍ଗେଷ୍ଟ ବ୍ୟାଙ୍କ।
ଉୁଁ ହୁଁ ହୁଁ।
ଆଉ ।
ଉୁଁ ହୁଁ ହୁଁ।
ହଁ।
ମୁଁ ଭିଡିଓ ଫିଡିଓ ଦେଖୁଥିଲି ସେଗୁଡାକର। ଭିଡିଓଟା ଟିକେ ସେଟ୍ ହଉନି ମତେ ବହି ଦେଖିବାକୁ ପଡିବ, ସେ ଯାକର।
ହଁ।
ବୁଦ୍ଧିଜିମ୍, ଜେନିଜିମ୍ ସେ ଯାକ ବି ଟିକେ ବହି ଦେଖିବାକୁ ପଡିବ।
ହୁଁ ସେଟା ଆ ପାଇଁ ଦେଖିବା କି ଦରକାର ନାହିଁ। ଏ ଅପକମିଂ ପାଇଁ। ଜୀବନ ପାଇଁ ଦେଖିଲି ଆଉ।
ହୁଁ ହୁଁ।
ତମର ଗୋଟେ ପ୍ରଶ୍ନ ବାଚୀ ରହିଯାଉଛି ମୁଁ ତମକୁ ପରେ କହିବି ହେଲା।
ହୁଁ ହୁଁ, ଯେମିତି କି?
ଜେନ୍ୟୁ ଜେନ୍ୟୁ ନୁହଁରେ ମୁଁ କହିବି ତମକୁ ଗୋଟେ ବହୁତ ବଡ଼ ଜିନିଷ ଟେ କହିବି।
ହୁଁ ହୁଁ ହୁଁ।
ଜ ନିଜ ବିଷୟରେ।
ହୁଁ ହୁଁ ହୁଁ। ଆଉ ଟ୍ରାଭେଲ ରେ କୁଆଡେ ଯିବାର ଅଛି ଏଥର ପ୍ଲାନିଂ?
ଏଥର?
ହୁଁ।
ଏଥର କୁଆଡେ ଯିବାର ନାହିଁ।
ହୁଁ ହୁଁ ହୁଁ। ଏଇ ଯୋଉ ଆମର ଏ ଯୋଉ ଯୋଉ ଓ ପି ଏ ସି ଯୋଉ ଇଏ ନୁହେଁ କି ଯୋଉଠାକୁ ଯୋଉ ଫଟୋ ସବୁ ପୋଷ୍ଟ କରିଥାନ୍ତି ସେଇଟା କୋଉଠି ଅଛି କି?
ଭୁବନେଶ୍ଵରରେ। କଟକ-କଟକ ନା
ଓହୋଃ, ସେ ଗୋଟେ ଜାଗାକୁ ହିଁ ସବୁ ଯାଆନ୍ତି କି ଇଣ୍ଟରଭି୍ୟୁ ଦେବା ପାଇଁ?
ହଁ ସେଇଟା ତ ଆମର ମୁଖ୍ୟ ଲୋକ ସେବା। କମିଶନ୍ ସେଟା ଆଉ।
ଉୁଁ ହୁଁ, ସେଇଠିକୁ ହିଁ ଯାଆନ୍ତି ନାଇଁ କି?
ହଁ।
ମୁଁ ସେଇଆ ଭାବୁଥିଲି ସେଇଠିକୁ ଇଣ୍ଟରଭିୟୁ ଦେବାକୁ ଯାଉଛନ୍ତି ନା ଡକ୍ୟୁମେଣ୍ଟ ଭେରିଫିକେସନ୍ ଟାଇମ୍ ରେ ସେଇଠାକୁ ଯାଉଛନ୍ତି ବୋଲି ଭାବୁଥିଲି। ରେଜଲ୍ଟ ବାହାରିଲା ପରେ ଡକ୍ୟୁମେଣ୍ଟ ଭେରିଫିକେସନ ହୁଏ ନା ଡକ୍ୟୁମେଣ୍ଟ ଭେରିଫିକେସନ୍ ହେଲା ପରେ ରେଜଲ୍ଟ ବାହାରେ?
ଆଗ ରେଜଲ୍ଟ ବାହାରିବ, ତା ପରେ ଡକ୍ୟୁମେଣ୍ଟ ଭେରିଫିକେସନ୍।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା। ହୁଁ ହୁଁ ହୁଁ।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
ମାନେ ଯୋ ଲିଷ୍ଟ ଯୋଉ ବାହାରୁଛି?
ହଁ, ତାପରେ ପିଲା ପାଇଛାନ୍ତି ଯେତିକି, ତାଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ ହବ। ।
ହୁଁ ହୁଁ ହୁଁ ହୁଁ।
ତାପରେ ଯାହାର ରିଜେକ୍ଟ ହେଲା ତଳ ବାଲା କୁ ଦେବେ ଆଉ।
ହୁଁ ହୁଁ ହୁଁ ହୁଁ।
ବା ଦେବେନି ତଳ ବାଲାର ସରିଗଲା ଏଇଲେ ଏଟା ନେଷ୍ଟ ପାଇଁ ଗୋଟେ ରହିବ।
ହୁଁ ହୁଁ ହୁଁ ହୁଁ ଠିକ୍ ଠିକ୍।
ହୁଁ ହୁଁ।
ହୁଁ ଠିକ୍ ଅଛି ଠିକ୍ ଅଛି ଭଲ ଅଛି ହୁଁ। ଏଇଟା ଗୋଟେ ଭଲ ଆଉ ଜିନିଷ। ଆଉ କଣ ତଳ ବାଲା କୁ ଦେଲେ ସେଇଟା ଗୋଟେ ଇଏ ହବନି କି?
ହଁ ପରା ଅବାଗିଆ ହେଇଯିବ।
ହୁଁ।
ମାନେ ଉପଯୁକ୍ତ ନହେଇକି ଉପଯୁକ୍ତ ହେଲା ଭଳିଆ ଆଉ।
ହୁଁ ହୁଁ ବେଟର ହବ ନେକ୍ସଟ ଇୟର କୁ ଭେକେନ୍ସି ବଢ଼ିବ ଆଉ କଣ।
ହୁଁ ହୁଁ।
ହୁଁ ଉଁ ଅନ୍ଧାର ହେଲାଣି। ହାଲୋ।
ହଁ।
ହୁଁ।
ଟିକେ ଅଧିକ ଖାଇଦେଲି ତ ମାନେ ପୁରା ହେଭି ହେଇଗଲା।
ମୋର ବି ବହୁତ ଖାଇ ଦେଇଛି ଆଜି।
ମୁଁ ବି ଦିଟା ଯାକ ଖାଇଦେଲି ତ ଏକା ଏକାରେ ଜଣେ ଏକା।
ହୁଁ ହୁଁ ହୁଁ।
ତ ହେଭି ହେଇଗଲା ଟିକେ ଆଉ।
ହୁଁ। ଭଲ। ଗୋଟେ ପଟୁ ଚାକିରୀ କରିଦେଲେ ଭଲ ହବ। ବେକାରରେ ଟେନସନ ନବାକୁ ହଉଛି ନହେଲେ।
ହୁଁ ହୁଁ।
ହୁଁ ହୁଁ।
ଯୋଉ ଦିଇଟା ପେଣ୍ଡିଙ୍ଗ ଅଛି ସେ ଭିତରୁ କୋଉଟା ଗୋଟେ ହେଲେ ବି ମୁଁ କରଦେବି।
ମାନେ?
ତା ଭିତରେ ଦିଟା ପେଣ୍ଡିଙ୍ଗ ଅଛି ଆମର ଦେଇଦେଇକି ମୁଁ ଆସଛି ଏକ୍ଜାମ।
ହଁ ହୁଁ ହୁଁ।
ହେଇରା ହେଲେବି କରଦେବି।
ଦିିଟା ନାଇଁ ତିନଟା ତମର ତ ତିନଟା ମୋର ତ ଦେ ଏବେ ଆଉ ଗୋଟେ ଦେଲେ ତିନଟା ହବ।
ଆଉ ତିନଟା।
ହୁଁ। ମୁଁ ତ ଦେଖୁଥିଲି ସେ ଯୋଉ ଫରେଷ୍ଟ ର। ଉଁ ରେଜଲ୍ଟ ବହୁତ ଲେଟରେ ବାହାରେ ତିନ ଚାରି ମାସ ପରେ ବାହାରେ।
ହୁଁ ହୁଁ।
ଗତ ବର୍ଷ ବି ସେମତି ହେଇଥିଲା ଗତ ଥର ବି ଏଥର ବି ସେମତି କରିପାରେ ମୋତେ ଭାଇ କହୁଥିଲେ। ସେଇ ରା।
ଓ ହୋ
ଚାଲା ଚାଲି କରିବାକୁ ଟିକେ ପଡିବ ଆଉ ନହେଲେ ହବନି
ହଉ ଧନ୍ୟବାଦ
ହଁ ହଁ ଧନ୍ୟବାଦ ଧନ୍ୟବାଦ ହଁ